ଅଛିି ଆଗ ଡ୍ୟାମ ରହୁଛି।
ଦେମେ କିଏ କରୁଚୁ?
ଆଇଥିଲି ବୁଲିବାକୁ ଆଉ।
ଆଡ ଆଇ ହଉ ଆ ନାାଇଁ କୋଉଠିକି।
ଏ ଏଇଠିକି ଆଇଥିଲି ଆଉ ହଁ ହଁ।
ନାଇଁ ଏବେ ଉପରଳିଆ ଆଉଛି।
ନାଇଁ ତମ ଗାଁ ଗୁଲୁଣ୍ଡାର ଏଇ ଗୁଲୁଣ୍ଡାରେ ହଁ।
ଗୌରା ଝଗଡେ ଝଗଡା। ଗୌରା ଝଗଡା ବୁଲିକାନି ଖେଳୁଥିଲା ପରା।
ହଁ ହଁ ସେ କାନ୍ୟା ଖେଳୁଥିଲା ସିଏ।
ହଁ।
ଗୌରା ଦେଖୁନୁ ଦେଖିନି ଖାଲି ଇଏ ଝିଅ ପିଲାର ପିଲା ଖାଲି କଥା ହଉଛି।
ହୁଁ କଥା ହଉଚି ଆଉ।
ଏଇ ସିଆଡେ ଡ୍ୟାମ ଆସିଚି ତରା ରେ ବୋଇଥିଲା।
କୋଉଠି ବଇଚିକି।
ହୁଁ।
ରିଶି ତଳ ଆଡୁକୁ ଯିବା।
ଆଉ କିସ୍ କରୁଛୁ।
ହନୁମାନ ମନ୍ଦିର ଆଡେ ଅଛି ନେଇଯା। ମୁଁ ଜିରୋ ପଣ୍ଟଟ ଆଡେ ଅଛି। ଚାଲି ଚାଲି ଆଉଛି ଆଇଲାଡୁ ତାକୁ ଗୋଟେ ଦଶ ପନ୍ଦର ମିନିଟ ଲାଗିଯିବ। ଆଉ ଆଜି ଖେଳେ।
ତା ତାସ୍ ଟାକୁ ଟିକେ ଛୁଇଁକି ଦେଖେ।
ଟିକେ ଟ୍ରାଏ କରୁନୁ।
ଆଁ ନାଇ ବେ ଏଇନେ ଖାଲିଟାରେ। ପୁରା ସେ ଯୋଉ ପୁରା ସେ ଯାଇଛି ନାଇଁ କିଲୋ।
ହଁ ସୁରେଶ ଆଇଚି।
କାଲି କାଲି କାଲିର କଥା କହୁଚି ଶୁଣୁନୁ ଆମେ ଖେଳିଆକୁ ଯାଇଥିଲୁ ନା ଚାରଟା ପାଞ୍ଚଟା ବେଳୁକୁ। ତୁ ସିଆଡେ ଇଏ ରହିଲୁ ସେଟା କନ୍ତି ତୁ ପା ରହିଲୁ ଗ୍ରାଉଣ୍ଡରେ। ମୁଁ ଇଆଡେ ପଳେଇ ଆଇଲି ଆଇଲାଟୁ ବର୍ଷା ଆଇଲା ଆ ଖେଳିଲାନି ନା ତା।
ଅ ହଁ। ଲେଟ୍ ହେଲେ ପଇସା ପତ୍ର ଅସୁବିଧା ଦେ ଦେଉଥିଲେ ଆଉ।
କାଲି ପଇସା ସବୁ ପୁଣି କାଟିଦେଲେ ପୁଣି।
ହଁ ବିସ୍ ଦିସ୍ କାଟିଦେଲେ।
କିଆ ପାଆସକୁ ଶହେ କାଟିିଛନ୍ତି ଶହେକୁ ହଜାରକୁ ଦୁଇଶହ। ହଁ ଆଉ।
ଗୋପାଳ ଭାଇ ତାଙ୍କୁ
ହଁ ହଁ ମୋ ଗୌରା ଆଜି ଯାଇଛି ଆଉ।
ହେ ଇଏଟା ଆଇ ତ ସେ ଝିଅ ପିଲା ଥିଲେ କଥା ହଉଛି ଆଉ।
ହଁ ସେଇତ କଥା ହଉଛି କିଛି କରିବା କଉନୁ।
ୟଆଡା ଆମକୁ ଜ୍ଞାନ ଦେଇ ଦେଇ ଥାଉଚି। ସଆଡେ ନିଜେ କଥା ।
କାଇଁ କୋଉଠି ଅଛିକି। ମୁଁ ଇଆଡେ ଅଛି ମନ୍ଦିର ଆଡେ ଆଉ। ତାହେଲେ କାଲି ମ୍ୟାଚ କିସ ହେଲା। ମ୍ୟାଚ ଜିତିଗଲୁ ହେ ଜଗଦୀଶ ସାର ମୋର ବଇଚୁ।
ହଁ।
ମ୍ୟାଚ ଜିତିଗଲୁ କାଲି। ଦଶ ହଜାର ଥିଲେ। ଆମେ ମାରିଥିଲୁ ଆଉ ଅଠରା ମାରଥିଲେ ଆମେ ମାରନୁ କି ସେ।
ନାମ ଆମ ତମ ଆମ ଗା ଟିମ।
ଏ କଣ କହିଲୁ।
କେତେ କେତେ ଟା ମାଥିଲେ।
ଏ ଅଠର ହଜାର ମାରିଥିଲେ।
ଆ ତୁ ମଲୁ ପାଂସ ହଜାର।
ମଁ ମ କ ପା ମାର ତା ଟ ହେଲ।
ପିଲା। ଖେଳିଆଛାଡି ଆ କିଏ ମାରଥିଲା।
ଆଉ ଟାମ ପୋଦା ପିିଲମାନେ ମାାତ ଅମ ଗ ଆାର କେମାି। ଆମ ଗାଁରେ ମାଥିଲଥିଲା କ ପଳଏ ମା ଥିଲା ଆ ଇଏ। ମାର ଆଦଲେ। ଗୋରା ଆମେ ସେ ଗଲୁ ଭାଇ।
ହୁଁ ହୁଁ।
ସେତଣିଲ।
ଆଉ କିସ ଦେ ମାଡେ ଭାବୁଛୁ।
ମ ବଛି ଆଉଁ ହଁ ହଁ ଗାଁରେ ଅଛି। ମୁଁତି ଆାଇଛି ବହୁଛିଛ। ମୋବାଇଲ ଯାଗୁଛି ଆଉଛ।
ଆଉ ସେଆଡେ ତାର ଗାଡ ଭିତରେ ବୁଲେଇ ଦେଇେଇଥିଲେ ନାଇଁଛ।
ପାର୍କ ଆଡେ ଯାଇ ଯାଇନି ଖଡ ଆ ଜି।
ବାାରକ ମୂତ ଏପଡ ଅଛି ଏଇଆଡେ ଆଉନ। ଆଉ ପୋଉଟେ ପାଣି ଟିକେ ପିଅ ଯାଇକି ଆଉନୁ ଆଡେ ଏପଟ ସଡଆ ଅଛି।
ରିଆାଇଛି ଆ ଥଣ୍ଡା ପାଣି ପିଇଦେନୁ।
ସି ଇଏରେ ଲସିୀର ପୋଳ ପିଇଲେ ଗଉରା କେ ନଉ ଦେି ତା ଶଶୁରର ସରିଲା ଭଳିଆ।
ଓହୋ କାହିଁ ସେ କୋଉଠି ଅଛି କି।
ଏଇଠି ା ଟା ଭାି ବ ଦଉନୁ ମୋବାଇଲ ଧରିକି। ାଣି କାଣିଥିଲେ କଥା ଏଇ ଏଇଠି ଇଏ ହଉଛି ଆଉ।
ହଁ ହଁ। ହଁ ହଉ ସେ ଅଛିଯେ ହଁ ହଉ ତମେ ଦୁଯେ ଯାଉଚନ୍ତିଯେ ଦୁଚୁଯେ
ହୁଁ।
ସେ କିଏ ଅଁ ହୋ।
ଆଉ ଗାଁ ଗଡ଼େ ବର୍ଷା ହେଇଚି?
ହଁ ଆଜି ଖେଳିବାକୁ ଯିବା ମ୍ୟାଚ୍ ପକେଇବୋଲି ଭାବଥିଲୁଯେ ବର୍ଷା ଆଇଲା ଆଉ ସମାନ ଦିଟା ବେଳୁ ଦିଟା ବେଳୁ ମେ ଯେକରିଚି ଗ୍ରପ୍ କଥା ହଉଚି ଆଗା ବର୍ଷା ଆରଭ ହେଲା ଆଉ।
ଓହୋ ଆମର ଆଡ଼େବି ବର୍ଷା ହେଇଗଲା।
ଆଉ
ନେମେଜ୍ ଭଳିଆ ନା କାଲି ଯିବି କୋଉଥୁନୁ ହେଲାନି କାଲି ଶଳା ଆଇଲାକୁ ପାଞ୍ଚଟା ହେଇଗଲା।
ଉୁଁ ହୁଁ।
ଥାଣ୍ଡା ଥାଣ୍ଡା ପିଆ ଆଲୁ ଜିତଲା ପରେ।
ଥଣ୍ଡା ହେଲେ ଗୌରା ପଇସା ଜିତିଲୁ ପଇସା ଥଣ୍ଡା ଫଣ୍ଡା ପିଇଲା ନା ନାଇଁ ସିନ୍ଧା ଆଜ୍ଞା ନାଁଇ ପା ପାଞ୍ଚାଟା ମସୁର ପିଇଦେଇଥିଲେତ ଆଉ
ନାଇଁ ନାଇଁ ଥଣ୍ଡା ଥଣ୍ଡା କୋଡ଼ିଏ ଟଡାଙ୍କର ସ୍ପାଇଡ଼ କିଣିଲା। ନାଇଁ ନାଇଁ କୁଡ଼ିଏ ଟଙ୍କାରେ ଥମ୍ସଅପ୍ ପିିଇଲୁ।
କୋଡ଼ିଏ ଟଙ୍କାତ ଓସେତି କୋଡ଼ିଏ ଟଙ୍କା ଦେଇଥିଲେ କୋଡ଼ିଏ ଟାଙ୍କା ଦେଇଚି ବୋଲି ବା ଭାବିବୁ ବଳକା।
ହଁ ହଁ।
ଆରି କଣ?
କଲେ ଆଉ କୋଉଡ଼ି ଅଛ ଆଉ ଗୋଉରା ପାଟି ଶୁବୁଚି ପରା?
ସିଆଡ଼ୁ ଇଆଡ଼ୁ ଗଲା ସିଆଡ଼ୁ ଯାଇଥିବ ତମ ସାଇକ୍
ଓହୋ ଏ ଦୁଇ ଲାଇ ହାତଟକୁ ଦୁଇ ଲାଲ କିଏବେ ଅଁ ହଁ ହଁ ହଉ।
ଆଉ ଇଆଡ଼େ ଜିର ଆଉନୁ ପଇଡ଼ କାଟିଛି ପିଇବା।
ଆଉ ତୁ କାଟେ ମୁ ଆଉଚି ତମର
ତୁ ଆଏଇ କୁଆଡ଼େ ଗଲା ଚୁଚୁ କୁଆଡ଼େ ଗଲା।
ଆ ପାଖରେ ରହନାମ ଆଡ଼େ ପଳେଇଆସେ ବେ ବେକାରିଆ ପିଲଟା ଆରେ ଇଆଡ଼େ ଚୁଚୁ କୁଆଡ଼େ ଗଲା?
ତଳୁ ତଳୁକୁ ଗଲାସେ ହଁ ହଁ। ଆରେ ତଳକୁ ଚା ହଁ ହଉ ର ମୁଯିବି ଆଉ ଆଚ୍ଛା। ହଁ ହଁ ଭଛି ଆଉ। ଆନ ସ୍କୁଟିରେ ଆଇଚି ତୁ କାଇଁ ଆଇଚୁ?
ମୁଁ ଇଆଡ଼େ କେ କେଦୋର ଦାଦା ଗାଡ଼ରେ ପଳିଆଇଚି ଆଉ।
ଓହୋ ଓଉ ଆମ୍ବ ସରିଲା ସବୁ?
ଆମ୍ବବି ବର୍ଷା ଖାଇ ପାରିଲାନି ଟିକେ ଭଲକି ନହେଲେ ସବୁ ବର୍ଷ ଖାଇବାକଥା। ଏଇ ବର୍ଷା ଟିକେ ଭଲକି ମେଲାନି ଆଉ ଆଉ କମ୍ ଗୁଟେ ଦିଇଟା ଖାଇଛି ଆଉ ଆଜି କାଇଁ ଫକୀର ଭାଇ କରିଦଉନି କାଇଁ
କେଆଣି ଫୋନ୍ କଲେ ହବ। ଗରୁ ଗାଡି
କୋଟେ କୁଆଡେ ସିଗଟ କାଁ ରଖିଛୁ ନା ଏଇ ପଦାରେ ବଟଲ ରଖିଛ।
ଏଇ ଏଇ କଣ କହିଲୁ। ଅଦା ର ଖାଇଛ।
ସଟଣି ଆଉ ସେ ଯ ଗୁଲୁ ଇଏ ବାଲାଟା ହଉନି ପିଲା ଟା
ହୁଁ ହୁଁ
ତାକୁ ଦେଖିନୁ ଆଉ
ହଁ ହଁ ସେ ଆଇ ଭଥିଲା ମ କେଡେ
ଏବେ ଆଉ ଦେଖିନି ଆଜି ଦେଖିନୁ ଆଉ
ଆଉ ଦେଖିନି
ଏ ବେଶୀ ବର୍ଷା ହେଇଛି ନାଇଁଛ
ବର୍ଷା ନ ହେଲା ବର୍ଷା ତ ହେଇଛି ଆଉ ଖେଳ ହେଲାନି ଆଜି
ମ ଥିଲା କି?
ହୁଁ ଥିଲା ମେଜ
ଓ ହୋ
ଓଁ ହୋ ଏ ଆମ ଜଗଦୀଶ ଭାଇ ଗୌରା
ହୁଁ। ଆଜି ଦେଖିେ ଦିବ ନା କା ଦୁଉନ ନାଇଟ୍ ଡ୍ୟୁଟି ଥିବ ପୁରା
ହୁଁ ତାଙ୍କ ଥିବ ଡେ ଡ୍ୟୁଟି ଥିବ ନାଇଟ ଡ୍ୟୁଟି ଦିଟା। ତାଙ୍କ ଡେ ଡ୍ୟୁଟି ଥିବ।
ଡେ ଡ୍ୟୁଟି ଥିଲେ ଦୁଇ ଟେ ନାଇଟ ନାଇଟ୍ ଥିବ ନା କଣ।
ନାଇଟ ଥିଲେ ତ ଡେ ରେ ଦୁଇ ଥାଆନ୍ତା ଡେ ନଥିବ ଆଉ ନ ଡେ ରେ ଥିଲେ ନାଇଟି ଦେଉଛନ୍ତି ଡେ ରେ ଦେଉନାହାନ୍ତି।
ଆରେ ନାଇଟ୍ ଟା ଏବେ ଦୁଇ ନାହାନ୍ତି। ପଏଣ୍ଟ ଅଛି।
ସକାଳେ ଅଛି ରାତିରେ ରାତି ଥିଲେ ତ ହେଇନଥାନ୍ତା।
ହେଲା ଆଜି ଭଳି ଖେଳୁଛନ୍ତି ନା ନାଇଁ ଆଉ
କଣ ଗଲେ ଦେଖିଲେ ହବ ଖଟ ଗୋଟେ ପାଣି ଅଛି ନାଇଁ ମୁଁ କହନି
ଆଉ କାଲି କାଲି ତ ଯାଇନଥିଲି ଇଏ ସ୍କୁଲ କୁ
ସ୍କୁଲ କୁ ଯାଇଥିଲୁ ହଁ ହଁ
ମୁଁଡିଲେ ଭଲି ମାତ୍ର ଆଉ ଖେଲେନଣିି ସେ ସବୁ ବର୍ଷା ହେଇଲୁ ରହିଲୁ ସବୁ କଥା ହଉଥିଲୁ।
ହଁ ହଁ
ହୁ କୁୁରେଶଵର ଆଗରଦ ଜଅ ନା
କଣ କହିଲା?
କୁରେ ଚଞ୍ଚଳିଆଟା ସକାଳୁ ଚାରିଟା ବେଳେ ଉଠି ପଡଚି। କେତବେଳେ ଆଉ ଡା ପାଣି ଯାଉଛି ଆ ସାତ ଟା ହେଇଯାଉଛି।
କୁହା ଯାଇଥାଉ ଜାଗା ପାଣି
ଫୁଲା ଟା କୋ
ଓହୋ କି ଯ ତୁ ଯାଇଥା
ମୁଁ ଯାଇନଥିଲି ଇଏ ଆମର ଯୋଉ ସବୁ ସାଥି କରୁଥିବ ଆଉ
ଓ ହୋ
ଆଉ ଆଧରେ ସ ବେଜାଗରେ ଘରେ ପକେଇ ଖାଉଛି। ଆଉରେ ଲକ୍ଷ୍ମୀ ବସ ତରବରତର ହେଇ ଯାଉଛି ଆଉଥରେ ବାରଟା ବେଳ ପଳେଇ ଯାଉଛି। ବାରଟା ବେଳ ପଳେଇଲା ସାାଗାରଣ ପଳୁଛି ଆଇଲାର ଦିଟା
ଓହୋ
ତା ଆଥରେ ଉପରଳେ ଯାଉଛି। ଉପର ବଳେ ପାଞ୍ଚଟା ବେଳେ ଯାଉଛି ଆଉ ଆଲା ବେଳେ ଘରୁ ସାତଟା ହାତେ। ତାର ଦିନକୁ ଛଅ ଘଣ୍ଟା ହେ ହେ ଛଅ ଦିଘଣ୍ଟା ଦିଘଣ୍ଟା ଦିଘଣ୍ଟା ଛଅଘଣ୍ଟା ସାତ ଘଣ୍ଟା ଇଏରା ପଳାଉଛି
ହଁ ହଁ।
ଆଉ ତାପରେ ଆଉ କାମ କିିନ୍ତି କରୁଥିବ ତମେ ଜାଣି ଦେଇଥିବ ଆଉ।
ହଁ ହଁ ହଁ।
ହୁଁ। ଆଉ ସବୁ ଇଏ ସବୁ କଥା ହଉଥିଲେ ଆଉ। ମନ୍ଦିର ମହାପ୍ରଭୁ ବିଷୟରେ ଟିକେ କଥା ହଉଥିଲେ। ତାର କିନ୍ତୁ ଚମତ୍କାର ହେଇଛି। ତା ଗୋଟେ ପିଲାପିଲି ହୋଉ ନଥିଲା ଦଶ ବାର ବର୍ଷ ହେଲା। ଆଉ ଥରେ ମନ୍ଦିରରେ ଇଏ କଲୁ ପୁଣୀ ଆଉ ସେ ପିଲା ହେଲା।
ହଉ ଏ।
ଆଁ।
ହୋଉ ଏ।
ଏବେ ଆଉ ଟିକେ ଦି ମିନିଟ ଚାରି ମିନିଟ ବହୁଛି ପବନ ଟିକେ ମାରିଲେ ବହିଆ ଟିକେ ଯିବା। ଏପର୍ଯ୍ୟନ୍ତ ପବନ ମାରୁନଥିଲା।
ବଇଥା। ପଳେଇ ଆସେ। ହୋଉ ଯାଉଛି।
ହୁଁ ହୁଁ।
ଗାଁ ଯାଉଛି ହଉ ଆମେ ଯାଉଛୁ ହେଲା। ହଉ ନା କହୁ ଯିବୁ ବାହାରିବୁ ଆଉ।
ହଉ ଯିଆ ହେଲାଡି ମୁଁ ହେଲେ ଗୋପାଳ ହେଇକା ଡାକିଲେଣିି ଆଉ ଯାଉଛି।
ହଉ ହଉ। ହଁ।